ହ୍ୟାଲୋ।
ହଁ କ, କଣ କରୁଚ?
ହେଇଠି ଠିଆ ହେଇଚି। ତମେ କଁ କରୁଛ?
ଅ ହ। ମୁଁ ଏଇ ଛାତ ଉପରେ ବସଚି।
ଆଉ ତମ ଦେହ ଭଲ ଅଛି ନା?
ହଁ ଆଉ ତମର?
ହଁ କଣ ଖାଇଚ?
ମୁଁ ଏଇ ବରା ଘୁଗୁନି ଖାଇଛି ତମେ?
ମୁଁ ଖାଇଚି ଚା ଆଉ ବିସ୍କିଟ୍।
ଓହୋ। ଆଉ ତମୁକୁ ଯୋଉଟା ପଠେଇଥିଲା ଦେଖିଛ ତ?
କଣ କହିଲ?
ଏଇ ଯୋଉଟା ପଠେଇଚନ୍ତି।
ହଁ ହଁ ଦେଖିଛି।
ହ। ଆଉ ଘରେ ସବୁ ଭଲ ତ?
ହଁ।
ତମ ଘରେ କିଏ କିଏ ରହୁଛନ୍ତି?
ଆମ ଘରେ ଆମର ବଡ ଫ୍ୟାମିଲି ଜେଜେବା ଜେଜେମା। ମୋ ବାପା ବୋଉ ଦାଦା ଖୁଡ଼ି। ମୁଁ ଆମ ଝିଅ ଆଉ ମ ଦାଦାଙ୍କ ଗୋଟେ ଝିଅ ଗୋଟେ ପୁଅ।
ଓହୋ
ତମର?
ଆମର ବି ସେଇଆ ବଡ ଫ୍ୟାମିଲି।
ହୁଁ ହୁଁ।
ହ। ହେଇ ଆଜି ହଠାତ୍ ଛୋଟ ବେଳ କଥା ଟା ମୋର ଭାରି ମନେ ପଡିଗଲା କହିବି?
କହୁନ।
ତମର ବି ମନେ ଥିବ ସେ କଥା।
ହଁ ହଁ ଉଁ କୁହ କଣ କରୁଚ?
ତତେ ସବୁବେଳେ ଅଲଗା ଲାଗେ ନା।
ହଁ।
ତାପରେ କଣ କୁହ?
ଆଉ ତମ ପଢାପଢି ଏଇନେ କେମ୍ ଚାଲଚି?
ଭଲ ଚାଲଚି ଆଉ।
ହଉ। ତମ ଆଡେ ମେଲଣ ଫେଲଣ ଏ ବର୍ଷ ହେଇଛି ନା?
ହଁ ସେ ରଜ ମହୋତ୍ସବ ହଉଥିଲା।
ତମେ ଯାଇଥିଲ ବୁଲି?
ହଁ ଆମେ ସବୁ ଯାଇଥିଲୁ ସେଠିକି।
ହଉ ରଜରେ ଡ୍ରେସ୍ କରଥିଲ ନା?
ହଁ ଡ୍ରେସ୍ ତ ସମସ୍ତଙ୍କର ହୁଏ।
ଆଉ କଣ କଣ ପିଠା ସବୁ ଖାଇଲ?
ଆମର ହେଇଥିଲା କଢ଼େଇ ପିଠା ଯୋଉଟା କରାଯାଏ।
ହଁ।
ଉ ପୋଡ଼ପିଠା ହେଇଥିଲା।
ଅହ। ଆମର ବି ହେଇଥିଲା ପୋଡ ପିଠା ଆରସା ପିଠା।
ହ ହଁ।
ଆଉ।
ଓହୋ।
ତମର କେତେ ଜଣ ଭାଇ ଭଉଣୀ?
ମୁଁ ମୋର ମୁଁ ଆଉ ମୋର ଗୋଟଏ ଭାଇ।
ଓ ହୋ।
ଆଉ ତମର।
ଆମର ମୁଁ ଆଉ ମୋର ଗୋଟେ ଭଉଣୀ।
ଓହୋ।
ଆଉ
ଏଥି ସେଇଟା ଦେଖିଛି ସେଇଟା ସେ ବିଷୟରେ କଥା ହବା।
ତମ ପଠେଇଥିଲ କି?
ନା ଯୋଉଟା ପଠେଇଥିଲେ ମ
ହୁଁ। କୋଉଟା କୋଉଛ ଜାଣିପାରୁ ନାଇଁ। ଆଉ ତମକୁ କଣ ଖାଇବାକୁ ଭଲ ଲାଗେ। ଭଲ।
ମତେ ନଭେଜ୍ ଖାଇବାକୁ ବହୁତ ଭଲ ଲାଏ ତମକୁ? ନଭେଜେରେ ଚିକେନେ ବହୁ ଭଲ ଲାଗେ ଚିକେନେ
ଓହୋ। ଓ ହୋ।
ଆଉ କଣ୍ କହୁଛ।
ହଁ କଣ କହୁଛ ଛୋଟ ବେଳ କଥା
ହୁଁ ଛୋଟବେଳର ସ୍ମୃତି ସବୁବେଳେ ଅଲଗା ଲାଗେ ନାଇଁ?
ସେତେବେଳେ ତ କୌଣସି ଚିନ୍ତା ନଥିଲା ଏବେ ବଡ ହେଲା ପରେ ସବୁ ଟେନସନ ବଢି ବଢି ଯାଉଛି।
ସେତେବେଳେ କିଛି ଟେନ୍ ସନ ନ ଥିଲା ସକାଳୁ ଉଠି କାଲି ଖେଳିବାକୁ ମନହୁଏ ଆଉ କଣ୍
ହଁ। ସ୍କୁଲ ଯିବା ପୂର୍ବରୁ ମା ଡାକୁଥିବେ ଭାଲ ନା ଖାଇଲ ନା
ଆଉ ତମେ ତ ସବୁବେଳେ ଡେରି କରିଦଉଥିଲ?
ହଁ ସ୍କୁଲ ବି ଆଗେ ଗୁଚେଇବାକୁ ମନ ନଥିଲା।
କିନ୍ତୁ ସାଙ୍ଗ ମାନଙ୍କୁ ଦେଖିଲେ ସବୁବେଳେ ବହୁତ ଖୁସି ଲାଗୁଥିଲା ନାଇଁ।
ହଁ। ଆଉ ଟିଫନ୍ ସମୟରେ ସବୁଠୁ ଭଲ ଲାଗୁଥିଲା।
ହଁ ସମସ୍ତେ ମିଶି ଖାଉଥିଲୁ ଯିଏ ଯାହା ଟିଫିିନ ଆଣେ ସମସ୍ତେ ଏକା ସାଙ୍ଗରେ ମିଶିକି ଖାଆନ୍ତି।
ହଁ କେବେ କେବେ ଟିଫନ୍? ବଦଳ କରିଦଉଥିଲେ ଖାଇବା ପାଇଁ।
କେବେ କେବେ ଟିଫିନ୍ ବଦଳ କରିଦେଉଥିଲୁ ହଁ। ମତେ ଆଜି ବି ସେ କଥା ବହୁତ ମନେ ପଡୁଛି।
ହଁ ସନ୍ଧ୍ୟା ହେଲେ ଗାଁ ରାସ୍ତାରେ ଖେଳନ୍ତି ସମସ୍ତେ ସାଙ୍ଗ ମାନ ମିଶିକି।
ହଁ ଲୁକା ଚୁରି କବାଡ଼ି ଦୌଡା ଦୌଡ଼ି। ବହୁତ ଖେଳ ଖେଳୁ।
ସେତେବେଳୁ ତ ମୋବାଇଲ୍ ନଥିଲା ଆଉ ସମସ୍ତେ ଖେଳରେ ମନ ଦଉଥିଲେ।
ହୁଁ ତେଣୁ ସବୁ ସେକେ ତେଣୁ ସବୁ ସେଥିପାଇଁ ଏକାଠି ହେଇକି ଖେଳୁଥୁଲୁ।
ହୁଁ ହୁଁ ବର୍ଷାରେ ବିଜିୟାକୁ ବଢ଼ିଆ ଲାଗୁଥିଲା।
ହଁ ସ୍କୁଲୁ ଫେରିବା ବେଳେ ଯୋଉଁ ବର୍ଷା ହୁଏ। କାଗଜ ଚିରି ବହିରୁ କାଗଜ ନୌକା କରି ଭସାଉଥୁଲୁ ନାଇଁ?
ହଁ ହଁଉ କ୍ରିସ୍ମ ଛୁଟି ଆସିଲେ ବଉତ୍ ଖୁସି ଲାଗେ।
କ୍ରୀଷ୍ମ ଛୁଟି ତ ଲଗାତାର ଦୁଇ ମାସ ଲେଖେ ମିଳେ। ସେଥିରେ କିଏ କାହା ମାମୁଁ ଘରୁକୁ ପଳାଏ ତ କିଏ କାହା ଉଁ କାହା ଘରୁକୁ ଯିବାକୁ ପ୍ଲାନ୍ କରୁଥିଲୁ।
ହଁ ରାତିରେ ସମସ୍ତେ ଏକାଡ଼ି ହେଇକି ବସିଥିଲେ।
ହୁଁ ଲାଇନ୍ ନଥିଲେ ବି ମଧ୍ୟ ମଜା ଲାଗୁଥିଲା ସବୁ ଏକାଠି ହୋଇ ରାତିରେ ବସିକି ମଜା କରୁଥାନ୍ତି ଆକାଶରେ ତାରା ବି ଗଣୁଥାନ୍ତି ଇଁହିଁ।
ହୁଁ। ପରୀକ୍ଷା ସମୟ ଆସିଲେ ସବୁ ଭୟ କରୁଥିଲେ ଫଳ ଭଲ ହେଲେ ବୋହୁତ୍ ଖୁସି।
ହଁ ପରୀକ୍ଷାରେ ସାରଙ୍କୁ ଦେଖିଲେ ଯୋଉ ଡ଼ର ପୁଣି ଶିକ୍ଷକଙ୍କ ପ୍ରଶଂସା ମଧ୍ୟ ଭୁଲି ହେବ ନାହିଁ।
ହଁ ସାଙ୍ଗମାନଙ୍କ ସହ ଫର୍ତ ନେବା କମ୍ ଥିଲା। କିନ୍ତୁ ସ୍ମୃତି ଅଧିକ ଥିଲା।
ହଁ ପୁରୁଣା ଖେଳ ନା ମନେ ଅଛି ନାଇଁ?
ହଁଅଁ
ସେଗୁଡ଼ିକୁ ନେଇକି ତ ଆମେ ଦିନ କାଟୁଥିଲେ ହୁ।
ହୁଁ ପା ଆଉ ପର୍ବପର୍ବାଣିୀ ମଧ୍ୟ ଭିନ୍ନ ଭିନ୍ନ ଥିଲା।
ପର୍ବପର୍ବାଣିରେ ନୂଆ ଡ୍ରେସ୍ ପାଇଁ ଅପେକ୍ଷା କରୁଥିଲେ। ଛୋଟ ଜିନିଷରେ ବହୁତ୍ ଖୁସି ହେଇଯାଉଥିଲି ନାଇଁ।
ଆଜି ସବୁ କିଛି ଅଛି ଆଜି ସବୁ ଅଛି କିନ୍ତୁ ସମୟ ନାହିଁ ସେଇ ସ୍ମୃତି କି ଆଜି ବି ମନେ
ହୁଁ ହୁଁ ହୁଁ ଛୋଟ ବେଳେ ସତରେ ବହୁତ୍ ସୁନ୍ଦର ଥିଲା ନାଇଁ?
ହଁ ଆମେ ପୁଣି ସେ ସମୟକୁ ଫେରିଯାଆନ୍ତେନି?
କିନ୍ତୁ ସ୍ମୃତି ସବୁବେଳେ ସ୍ମୃତି ହେଇ ରହିବ ନାଇଁ?
ଆଉ ସାଙ୍ଗମାନଙ୍କ ସହ କଥା ହେଲେ ସବୁ ମନେ ପଡ଼େ।
ହୁଁ ସତ କହୁଛୁ। ହଉ ଚାଲ୍ ପୁଣି ଏମିତି କଥା ହବା ନାଇଁ?
ହୁଁ ଠିକ୍ ଅଛି
ଛୋଟବେଳର ସ୍ମୃତ୍ ସବୁବେଳେ ହୃଦୟରେ ରହିବ।
ହଁ ଆମେ ସେଗୁଡ଼ିକୁ କେବେ ଭୁଲିଆନି।
ହଁ।
ଆଉ ସାଙ୍ଗମାନଙ୍କ ସହିତ ଦେଖା ହଉଛି ନା ନାଇଁ?
ହଁ କିଛି ସାଙ୍ଗ ତ ଗାଁରେ ରହୁଛନ୍ତି ଆଉ କିଛି ସାଙ୍ଗ ତ ବାହାରେ ରହୁଚନ୍ତି।
ହୁଁ ହୁଁ
ହେଁ କେବେ କେବେ ସେମାନଙ୍କ ସହିତ ଦେଖା ହଏ ଏଥର ଛୁଟି ରେ ଚାଲୁନ ଫିଷ୍ଟ କରିବା ସବୁ
ହଁ। କଣ କରିବା?
ଆଉ ଏଥର ରଜରେ ତୁମେ ସବୁ କୁଆଡ଼େ ବୁଲିଆକୁ ଯାଇଥିଲ?
ଏଇ ପାଖ ପାର୍କ ଆଡ଼େ ଯାଇଥିଲୁ ବୁଲି।
ରଜରେ କେତେ ହଳ ଡ୍ରେସ୍ କରିଥିଲ?
ରଜରେ ତିନ୍ ଦିନ୍ ତିନିହଳ।
ଓହ
ତମେ?
ନାଇଁ ମୋର ଦି ହଳ ହେଇଥିଲା। ଆଉ କଣ ଖାଇବା ପିଇବା ସବୁ ହେଇଥିଲା ରଜରେ?
ରଜ ତ ପିଠା ଦ ହେଇଥିଲା ଆଉ ଚିକେନ୍ ହେଇଥିଲା। ଆଉ ପନିର୍ ହେଇଥିଲା, ଏଇ ସବୁ
ଏଥର ହୁଁ କାଲି ଏଥର ରଜ ତ ପହିଲି ରଜ ଟା ରବାରେ ପଡ଼ୁଛି। ଏଇଥର ତ ସମସ୍ତଙ୍କର ଘରେ ଆମିଷ ହୋଇଥିବ ଆଉ।
ହଁ।
ଆଉ କଣ କହୁଛ?
ଆଉ
ତମୁକୁ ସବୁ କଣ କରିବାକୁ ଭଲ ଲାଗେ?
ମତେ ଖାଲି ଟାଇମ୍ ରେ ବହି ପଢ଼ିବାକୁ
ଓହ
ତମୁକୁ?
ମତେ ଚିତ୍ର କରିବାକୁ ଭଲ ଲାଗେ।
ଭଲ ଚିତ୍ର କର ବୋଧେ?
ବେଳେବେଳେ ବସିକି ଏମିତି କିଛି ଆଙ୍କି ଦିଏ ବସିକି ଆଉ।
ଅହୋ
କଣ କହିଲ?
ଫଳ ଭିତୁରୁ କଣ ଭଲ ଲାଗେ ଖାଇବାକୁ?
ମତେ ଭଲ ଲାଗେ ଆ ପେଲ୍ ଭଲ ଲା
ହଁ।
ମତେ ବେଶୀ ତ ଆପେଲ୍ ଭଲ ଲାଗେ। ଅହ ଅରେଞ୍ଜ ଭଲ ଲାଗେ ତମୁକୁ। ଆଉ ମତେ କଦଳୀ ବି ଭଲ ଲାଗେ ଖାଇବା ପାଇଁ।
ହଁ ହଁ।
ଆଉ କୋଉ ଫୁଲ ଟା ତମୁକୁ ଭଲ ଲାଗେ?
ମତେ ଗୋଲାପ ଫୁଲ ବେଶୀ ଭଲ ଲାଗେ।
ହଁ ହଁ।
ହଁ ଆଉ ତମୁକୁ କୋଉ ଫୁଲ ବେଶୀ ଭଲ ଲାଗେ?
ମୋତେ ଜାସ୍ମିିନ୍।
ଓହୋ। ତାର ବାସ୍ନା ବହୁତ ବଢିଆ।
ହଁ।
ଆଉ ଘରେ ସବୁ ସମସ୍ତଙ୍କ ଦେହ ଭଲ ଅଛି?